ନାଇ ଆଜି ମତେ ଫୋନ କରିଦେଲେ?
ନା କିଛି ନାହିଁ ଆଜି ବର୍ଷା ଛାଡିଶ ତ ଆପଣଙ୍କ କଥା ମନେ ପଡ଼ିଗଲା। ତ ବର୍ଷା ଛାଡ଼ି ଚ୍ଛା ଅ ଆଜି ଆପଣଙ୍କୁ କୁଆଡ଼େ ବୁଲିବାକୁ ଯାଇଥିଲେ ନା ନାଇଁ?
ହୁ ବର୍ତ୍ତମାନ ତ ସକାଳୁ ଆଜି ଯେହେତୁ ରବିବାର ଅଛି ତ ମୋ ବ୍ୟାୟାମ ତ ଆଜି ମୋର ଛୁଟି ଅଛି। ତ ସେଥିପାଇଁ ମୁଁ ସଖାଳେ ଆଜି ମୋ ଭ୍ରାତାସ୍ରୀ ଙ୍କୁ ଛାଡିବାକୁ ଯାଇଥିଲି ତାଙ୍କ ସାଙ୍ଗମାନଙ୍କ ପାଖୁକୁ ଏଜି ଛକ। ସେଠି ତାଙ୍କୁ ଛାଡ଼ିକି ଆସିଲେ ସିଏ ତାଙ୍କର ଯାହା ତାଙ୍କ ସାଙ୍ଗମାନଙ୍କ ସହିତ ସମୟ ବିତେଇବେ। ତାପରେ ଆଉ କିଛି ସମୟ ପରେ ମତେ ଫୋନ କଲେ ଯାଇକି ଆଣିବି। କିନ୍ତୁ ଭାଇ କୁ ଛାଡ଼ିକି ଆସିଲା ପରେ ମୋ ଜେଜେବାପା ମୋଠୁ ଜିଦି କଲେ ସେ ଯିବା ପାଇଁ। ଗାଁକୁ ଯିବେ ବୁଲି। ତ ଗ୍ରା ତାଙ୍କୁ ଯାଇକି ମଧ୍ୟ ଗ୍ରାମ ବସ୍ ରେ ବସେଇ ଦେଇକି ଆସିଲି। ବର୍ତ୍ତନା ଆବେ ବର୍ତ୍ତମାନ ଏବେ ମୁଁ ଜଷ୍ଟ ଆସି ଘରେ ପହଞ୍ଚୁଚି। ତ ଆପଣ କୁହନ୍ତୁ କଣ କରିଚନ୍ତି ସକାଳୁ?
ନା ମୁଁ କିଛି ସଖାଳୁ କରିନାଇଁ ମୁଁ ଆଜି ସଖାଳୁ ଉଠିକି ଆ ମା କହିଲେ ଯେ ବଜାର ଯିବାକୁ ବଜାରରୁ ଯାଇକି ଆସିକି ଏଇନା ମଧ୍ୟ ବସିଚି ଘରେ।
ଯାହା ହଉ ଏ ତ ବହୁତ ଭଲ କଥା ଆପଣ ଯାହାହେଲେ ସକାଳୁ ବଜାର ଫଜାର ବୁଲିକି ଆସିଲେଣି ଆମେ ତ କୁଆଡ଼େ ଯାଇପାରୁନା ବଜାର ବୁଲିବା ପାଇଁ।
ଆପଣ ଆଜି ତାହାଲେ ବୁଲିବାକୁ ଯିବେ ତାଲେ ଚାରଟା ବେଳେ ଯାହା ଆପଣଙ୍କ କଥାରୁ ଜଣା ପଡୁଛି।
ଆଜ୍ଞା ଆଜି ତ ଚାରିଟା ବେଳେ ଯେମିତି ହେଲେ ବୁଲିବାକୁ ଯିବା ପ୍ରଥମେ କିନ୍ତୁ ଆଜି ଗୁଟେ ବନ୍ଧୁ କ ଘରୁକୁ ଯାଇ କିଛିଟା କାମ ଅଛି ତ ସେ କାମ ଗୁରା ସରିଗଲା ପରେ ତାପରେ ଯାଇକି ଆମେ ଚାରଟା ବଳୁକୁ କୁଆଡ଼େ ବୁଲବାକୁ ଟିକେ ଯିବା।
ଆଜ୍ଞା ଆପଣ ଆଜି ତାହେଲେ କୁଆଡୁ ବୁଲିବାକୁ ଯିବେ ବୁଲି କ ଆ ଯୋଜନା ବନେଇଛନ୍ତି?
ବର୍ତ୍ତମାନ ତ କିଛି ଯୋଜନା ହୋଇନାଇଁ ଯେତବଳେ ସେ ସାଙ୍ଗମାନଙ୍କ ଘରକୁ ଯିବି ସେଠାକୁ ଯାଇକି ଦେଖିବି ଯେ କୁଆଡ଼େ ବୁଲିବାକୁ ଯିବା ବୋଲି ସେମାନେ ଯାହା ଅ ହ ସେମାନେ ଯୋଉ ଜାଗା ନିର୍ଦ୍ଧାରିତ କରିବେ ସେଇଠାକୁ ହିଁ ଯିବି ମୁଁ।
ଆଜ୍ଞା ତାହାଲେ ମୁଁ ଆଜି ଆପଣଙ୍କୁ କହୁଚି ଆପଣ ଆଜି ଆମ ସାଙ୍ଗରେ ଆସନ୍ତୁ ବୁଲିବାକୁ ଯିବା ବୋଲି।
ଆଜ୍ଞା ମୁଁ ତ ମନା କରୁନି ଆପଣ ତ ମୋତେ ଡାକୁନଥିଲେ ଆଗୁରୁ ଏବେ ବର୍ତ୍ତମାନ କହିଲେ ହଉ ଠିକ ଅଛି ଆ ଆପଣ କହୁ ନାହାନ୍ତି କୋଉଠିକି ଯିବା ବୁଲିବା ପାଇଁ?
ଆଜି ମୁଁ ଆପଣଙ୍କୁ କହୁଥିଲି ଯେ ଆଜି ଆମର ଯାହା କାର୍ଯ୍ୟ ଅଛି କାର୍ଯ୍ୟ ସମାପ୍ତ କରିଦେଲା ପରେ ନଈଆଡ଼େ ଯିବା ନଚେତ୍ ବିନ୍ଦୁସାଗର ଯାଇକି ବସିବା ଆପଣଙ୍କର ଏଥିରେ କଣ କହିବାର ଅଛି?
ମୁଁ ଭାବୁଥିଲି ଯେ ନଈଆଡ଼େ ଗଲେ ବହୁତ ଭଲ ହଅନ୍ତା କାରଣ ସେଠାରେ ଆମେ ଏକା ଫାଙ୍କାରେ ବସିିକ କରିବା କିନ୍ତୁ ବିନ୍ଦୁସାଗରରେ ଗଲେ ମତେ ଅଧିକ ଗହଳି ପସନ୍ଦ ନୁହଁ। ତ ବିନ୍ଦୁସାଗର ଅତ୍ୟଧିକ ଗହଳି ହେଇଥିବାରୁ ମତେ ଭଲ ଲାଗେ ନାହିଁ। କିନ୍ତୁ ନଈଆଡ଼େ ଗଲେ ଟିକେ ଭଲ ହଅନ୍ତା ଏଥେରେ ଆପଣଙ୍କର ମତାମତ କଣ ଅଛି?
ମୁଁ ଆପଣଙ୍କ ମତରେ ସହମତ ଅଛି କିନ୍ତୁ ମତେ ଟିକେ ବିନ୍ଦୁସାଗର ଟା ଭଲ ଲାଗେ କାହିଁକି ନା ଓଲ୍ଡ ଟାଉନ୍ ଟା ବହୁତ ଲୋକ ଦେଖିବାକୁ ମିଳନ୍ତି ସେଇଠି ତ ଲୋକ ଯ ଗହଳି ଜାଗାରେ ଲୋକ ବି ମଧ୍ୟ ବୋ ବିଭିନ୍ନ ପ୍ରକାର ଦେଖିପାରିବେ।
ଆପଣଙ୍କୁ ବୋଧେ ଲୋକ ଗହଳି ଜାଗା ପସନ୍ଦ କିନ୍ତୁ ମୋତେ ସେସବୁ ଜାଗା ପସନ୍ଦ ନୁହଁ। ତ ଛାଡ଼ନ୍ତୁ ଦେଖିବା ଅନ୍ୟ ବନ୍ଧୁ ମାନଙ୍କୁ ପଚାରିବା ସେମାନେ ଯଦି କୋଉଠି ଜା ଏ ଅଲଗା ଜାଗା ନିରୂପଣ କରିଥିବେ ତାହାଲେ ସେଠାକୁ ଯିବା ନହେଲେ ନାଇଁ ଆମେ ନଈକି କିମ୍ବା ବିନ୍ଦୁସାଗର ଯିବା ଆଉ।
ଆଜ୍ଞା ଥେମାନଙ୍କ ବି ମତାମତ ନେଲା ପରେ ଆମେ ତାପରେ ଚିନ୍ତିତ କରିବା କଣ କରିବା ଆଉ।
ଆଜ୍ଞା ଆଉ ଆପଣ ସକାଳୁ କିଛି ଖାଇବା ପିଅ କଲେଣି ନା କରିନାହାନ୍ତି?
ନା ମୁଁ ସେମିତି କିଛି ଖାଇବା ପିଇବା କରିନାହିଁ ଆପଣ ବୋଧେ କରିସାରିଲେଣି ଆପଣ ପଚାରିଲେନା?
ନା ନା ମୁଁ ବି ଖାଇବା କିଛି କରିନାହିଁ ସମୟ ହି ହୋଇନାହିଁ ସକାଳୁ ଏପଟ ସେପଟ ଏ ହୋଇ ହୋଇ ଟିକେ ହାଲିଆ ହୋଇ ଆସିଚିତ ବର୍ତ୍ତମାନ ଟିକେ ଆସିକି ଖଟ ଉପରେ ଶୋଇଛି। ଆପଣ ଯେହେତୁ ଫୋନ କଲେ ଟିକେ ଆପଣଙ୍କ ସହିତ ସମୟ ବିତେଇଦବା କଥା ଆପଣ ମତେ ଏତେ ଦିନ ପରେ ଫୋନ କଲେ ଯାହା ହଉ। ସେ କଥା ଶୁଣିକି ମଧ୍ୟ ମତେ ଟିକେ ଖୁସି ଲାଗିଲା ଆଉ ଆପଣ ଏବେ କୁଆଡେ ଯିବେ ନା କଣ?
ନା ବର୍ଷା ମଧ୍ୟ ଉଠେଇକି ରଖେଇଛି। କୁଆଡେ ଯିବା ଆଗରୁ ଚିନ୍ତା କରିବାକୁ ପଡୁଛି ଯେ ବର୍ଷା କାଳେ ହେଇଯିବ କି? ମୁଁ ଆପଣଙ୍କୁ କାଲି କହିଥିଲି ବୋଧେ ଆପଣ ଆଜି ଆସିଲେ ଚକୋଲେଟ ଖାଇବେ ବୋଲି।
ଆଜ୍ଞା ମୁଁ ଆଜି ଆପଣଙ୍କ ଯେତେବେଳେ ମତେ ଫୋନ କରି ଡାକିବେ ଯିବା ପାଇଁ ମୁଁ ସେତେବେଳେ ନିଶ୍ଚୟ ଯିବି। ଆଉ ସେଠାରେ ଆପଣ ଯଉ ଚକଲେଟ୍ କଥା କହୁଛନ୍ତି ସେ ଚକୋଲେଟ୍ ମଧ୍ୟ ନିଶ୍ଚୟ ଚାଖି ସେଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। କାଲି ମଧ୍ୟ ମୁଁ ଭାବିଥିଲି ସନ୍ଧ୍ୟା ବେଳେ କୁଆଡ଼େ ଯିବି ବୋଲି ବୁଲାବୁଲି କରିବା ପାଇଁ କାଲି ସନ୍ଧ୍ୟାବେଳେ ବାହାରିକି ମଧ୍ୟ ପଳେଇଥିଲି ନଈ ପାଖକୁ କିନ୍ତୁ ଯାଇକି ଜଷ୍ଟ କିଛି ସମୟ ମାତ୍ର ଦୁଇରୁ ତିନି ମିନିଟ୍ ଆମେ ବସିଛୁ ସେଠାରୁ ଜୋର ବର୍ଷା ଆରମ୍ଭ ହେଇଗଲା ଆମ ତୁ ଓଦା ମଧ୍ୟ ହେଯାଇଥିଲୁ। ତାପରେ ଏକ ଘର ନୂତନ ଘର ତିଆରି ହଉଥିଲା ସେଇ ନଈ ପାଖରେ ସେଠାକୁ ଯାଇ ସେଠାକୁ ଯାଇକି ଆମେ କିଛି ସମୟ ବି ରହିଗଲୁ କାରଣ ବର୍ଷା ଛାଡିବା ଯାକ ଆମେ ଅପେକ୍ଷା କରିବାକୁ ପଡିଲା। ବର୍ଷା ପ୍ର ଛାଡିଗଲା ପରେ ଆମେ ଘରକୁ ପୁଣି ଆସିଲୁ।
ଆଜ୍ଞା ତାହେଲେ ଆପଣ କାଲି ବହୁତ ପ୍ରାକୃତିକ ଦୃଶ୍ୟର ଅନୁଭୂତି କରିଥିବେ। ତ ଏଇ ଅନୁଭୂତିୁ ଆପଣଙ୍କୁ କିପରି ଲାଗିଲା?
ମତେ ତ ବହୁତ ଭଲ ଲାଗିଲା। କାଲି ଅ ସେଠାରେ ବର୍ଷା ଛାଡ଼ିଲା ପରେ ଘରକୁ ବି ଆସିଥିଲି ହେରି। ତାପରେ ଘରେ କିଛି ଖାଇବା ପିଇବା ସାରିଦଲୁ ଘରର କେତେକ କର୍ମ ଥିଲା ସେତେକ ସରିଗଲା ପରେ। ପୁନର୍ବାର ଆମେ ରାତି ସାତଟାରେ ମଧ୍ୟ ବୁଲିବାକୁ ବାହାରିଲୁ। ରାତି ସାତଟାରେ ବୁଲିବାକୁ ବାହାରି ବିନ୍ଦୁସାଗରରେ କିଛି ସମୟ ସେ ସେହିପରି କିଛି ସମୟ ଯାଇକି ବସିଛୁ। ପୁଣି ବର୍ଷା ପକେଇଲା ତ ଯେହେତୁ ବର୍ଷା ପକେଇଲା ଆଉ ତୋ କୁଆଡେ ଯାଇହବ ନାହିଁ। ଆମେ ଯାଇକି ଏକ ମ ନିକଟରେ ଏକ ମନ୍ଦିର ଥିଲା ଆମେ ସେ ମନ୍ଦିର ଭିତରେ ଵସିଲୁ। ମନ୍ଦିର ଭିତରେ ବସିଗଲା ପରେ କିଛି ସମୟ ଅଳ୍ପ ବର୍ଷା ଛାଡିଲା ପରେ ଅ ଆମେ ଆସିଲୁ ହେରି ଆମର ଏକ ପୋ ପୋଲିସ ଥାନା ପୋଲିସ ଷ୍ଟେସନ ଅଛି। ଆମେ ସେଠିକି ଆସିଲୁ ହେରି ସେଠାରେ ଯାଇକି ପୁଣି କିଛି ସମୟ ଅପେକ୍ଷା କରି ବସିଲୁ। ତାପରେ ଆମେ ଯେତେବେଳେ ବର୍ଷା ନଛଡିଲା ବାଧ୍ୟରେ ଆମେ ରାତି ଯେହତୁ ରାତି ନଅଟା। ଆଠଟା ହୋଇଗଲାଣି ବାଧ୍ୟରେ ଆମ ଘରକୁ ଆସିଲୁ ହେରି ଓଦା ହେଇକି।
ଆଜ୍ଞା ମୁଁ କଣ ଶୁଣିଥିଲି ଆପଣଙ୍କ ଏକ ସାଙ୍ଗ କଣ ଥାନା କୁ ଯାଇଥିଲେ।
ସେ ଖବର କିଏ ଗୋଟେ ମିଛ କଥା କହିଦେଇଛନ୍ତି ସେଟା ଆକ୍ଚୁଲି ସ ସତ ଖବର ନୁହେଁ ମତେ ଜଣେ ମିଛ କଥା କହିଦେଇଥିଲେ ତ ମୁଁ ସେଥିପାଇଁ ଆପଣଙ୍କୁ ଜଣେଇ ଦେଇଥିଲି।
ଆଜ୍ଞା ମୁଁ ତ ସେଇଆ ଭାବିଲି ସେ ତ ଯାଇକି ସିଏ ଆଉ ତାଙ୍କର ଏକ ସାଙ୍ଗ ତାଙ୍କ ବଡ ବାପା ଏ ବାପାଙ୍କ ଭାଇ ଯିଏ ହବ। ସିଏ ଯାଇକି ବିନ୍ଦୁସାଗରରେ ବସିଥିଲେ।
ହଁ। ତ ପୁତୁରା ଏତେ ଜଲଦି ବି ଯିବାର ପ୍ରଶ୍ନ ଉଠୁନାହିଁ ଥାନାକୁ ଯେହେତୁ ସିଏ ଯଦି ଯାଇଥାନ୍ତତା ତାହେଲେ ମତେ କିନ୍ତୁ ସେ ପୁଅଙ୍କ ବାପା ମତେ ଫୋନ କରି କହିଥିଲେ ଯେ ମୋ ପୁଅ ବର୍ତ୍ତମାନ ଅଛି ପୋଲିସି ଥାନାରେ। ବାପାଙ୍କର ଟିକେ ଇଚ୍ଛା ଥିଲା ଥାନାକୁ ଯିବାପାଇଁ ସେଥିପାଇଁ ମତେ ଡକେଇଥିଲେଯେ ଗାଡି ନେଇ କି ଆସ ବୋଲି କିନ୍ତୁ ମୋ ପାଖରେତ ଗାଡି ନଥିଲା ମୁଁ ତ ଯେହେତୁ ବିନ୍ଦୁସାଗରରେ ବସିକି ଓଦା ହଉଥିଲି। ତ ମୁଁ କିଛି ସମୟ ପରେ ମୁଁ ତାଙ୍କ ବାପାଙ୍କୁ ନନେଇକି ଥାନା ଟିକି ଗଲା ବେଳକୁ ତାଙ୍କ ପୁଅ ନାହିଁ ତ ମୁଁ ତାଙ୍କ ବାପାଙ୍କୁ ଫୋନ କଲିଯେ ଆପଣଙ୍କ ପୁଅତ ଏଠାରେ ନାହିଁ। ଆପଣ କେମିତି କହୁଛନ୍ତି ତାପରେ ତାଙ୍କ ବାପା କହିଲେ ଆରେ ମତ ମତେ କିଏ ଗୋଟେ ମିଛ କଥା କହିଦେଇଛିଁ ମୋ ପୁଅ ନାଁରେ ମୁଁ ଆପଣଙ୍କୁ ଜଣାଇଦେଲି ସେଥିପାଇଁ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ।
ଆଜ୍ଞା ସେ ବିଷୟରେ ମୁଁ କାଲି ତାଙ୍କ ସେ ବାପା ତାଙ୍କ ବାପାଙ୍କ ସହ କଥା ହଉଥିଲିବା।
ଓହୋ ସେଇୟା ହେଇଥିବ ଯାହାହଉ ଆପଣବି ମଧ୍ୟ ଜାଣିଗଲେ।
ନା କାଲି କାଲି ସେ ତାଙ୍କ ଛାତ ଉପରେ ବସି ମୁଢି ଚୋବୋଉଥିଲେତ। ସେଇ କଥା କଥାରେ ସିଏମତେ ସେଇ କଥା କହିଲେ।
ଅ ହ ସିଏ କିନ୍ତୁ ବଢିଆ ଆନନ୍ଦ ନଉଛନ୍ତି ବର୍ଷାର ବର୍ଷାରେ ମୁଢି ଖାଇବାର ମଜା କିଛି ଅଲଗା ଥାଏ ଆମେ ଛୋଟବେଳେ ମଧ୍ୟ ଆମେ ମୋ ଭାଇ ଭଉଣୀ ମୁଁ ତିନି ଜଣ ଯାକ ବସିକି ଆମେ ଦାଣ୍ଡ ଦୁଆରେ ବସିକି ଗ୍ରାମରେ ମୁଢି ମଧ୍ୟ ଖାଉ।
ଆଜ୍ଞା ତ ଆପଣ ବହୁତ ଖୁସି ହେଇଥାନ୍ତେ ସେତେବେଳେ ଅନୁଭବ କରୁଥିବେତ ଆପଣ ବାହାହେଇ ପୁଣି ସମସ୍ତେ ଏକାଠି ଏକାଠି ରହୁଥିଲେ ଏବେ ମଧ୍ୟ ସମସ୍ତେ ଅଲଗା ହେଇଯିବେଣିତ
ଆଜ୍ଞା ଏବେ ମୋ ଭଉଣୀଙ୍କର ବିବାହ ହୋଇ ସାରିଲାଣି ତଭଉଣୀ ବର୍ତ୍ତମାନ ପଳେଇଲାଣି ତାଙ୍କ ଶାଶୁ ଘରକୁତ ସେଥିପାଇଁ ଭଉଣୀ ଆଉ ଏତେ ଅଧିକ ଗାଁକୁ ଆସିପାରୁନାହିଁ। ସେ ସମୟ କଥା ମନେ ପଡିଗଲେ ମନ ଦୁଃଖ ମଧ୍ୟ ଲାଗୁଛି କାରଣ ସେ ସମୟରେ ସବୁଦିନ ରାତିରେ ମୋ ଭଉଣୀ ଆମକୁ ଗୋଟିଏ ଗପ ସବୁଦିନ ଶୁଣେଇବୁ ଗୋଟିଏ ଗପ ନଶୁଣେଇଲେ ଆମେ ରାତିରେ ଶୋଉନା ଆମେ କେବେ ଶୋଇପାରୁନାହୁଁ। ସେଥିପାଇଁ ଆଗରୁ ସେଇଭଳିଆ ହଉଥିଲା କିନ୍ତୁ ବର୍ତ୍ତମାନ ଭଉଣୀ ଗଲା ପରେ ଆମକୁ ଅଭ୍ୟାସ ହେଇଗଲାଣି। ତ ଏବେ ଟିକିଏ ସେକଥା ମନେ ପଡିଲେ ମନ ଦୁଃଖ ଲାଗୁଛି।
ଆଜ୍ଞା ଆପଣ ତାହେଲେତ ଦୁନି ଦୁନିଆ ଗପ ଶୁଣୁଥିବେ ଆପଣ କେମିତିଆ ଗପ ଶୁଣନ୍ତି?
ନା ନା ଦିଦି ମତେ କେବଳ ଗୋଟିଏହିଁ ଗପ ସବୁଦିନ କହେ ସବୁଦିନ ଗୋଟିଏହିଁ ଗପ କହେ। ମାନେ ଗୋଟେ ଗପକୁ ବାର ବାର ବାର ବାର ଯେମିତି କୁହନ୍ତି ସେମିତି ଗୋଟେ ଗପକୁ ବାର ବାର ବାର ବାର ସିଏ କହିବ ଆମେ ଶୋଇବୁ।
ଆଜ୍ଞା ତାହେଲେତ ଆପଣଙ୍କୁ ବି ଚେରିଆ ଲାଗୁଥିବତ ଏଗପ ଗୋଟିଏ ଗପକୁ ବହୁତ ଥର ଶୁଣିଲା ପରେ
ନା ନା ସେ ସମୟରେ କିଛି ଏମିତି ଅ ଅସୁବିଧା ହୁଏନିଯେ କିନ୍ତୁ ସବୁଦିନତ ଥରିଏ ଲେଖା ଶୁଣୁନା ସେଥିପାଇଁ କିଛି ଅସୁବିଧା ହୁଏନି। ଆଉ ଦିଦି କିଛି ନୂଆ ଗପବି ଆସିନଥାଏ ତ ସେଇ କଥା ସିଏ ଶୁଣେଇଦିଏ ଆଉବା ଆଉ ସେ ଜଦି କିଛି କରୁନି ଯେହେତୁ ଆମେ ବହୁତ ଦିନ ପରେ ଗ୍ରାମକୁ ଯାଇଥାଉ ତ ଏତେ କିଛିହେଲା। ତେ ନାହିଁ।
ଓ ତାହେଲେ ଆପଣ ଭୁତ ଏ ପ୍ରେତ ବିଷୟରେ କିଛି ଜାଣୁଛନ୍ତି।
ଆଜ୍ଞା ମୁଁ ମଝିରେ ମଝିରେ ଅନୁଭବ ମଧ୍ୟ କରିଛି ସେ ସବୁ ସେ ସବୁ ବିଷୟରେ ଆପଣ କଣ ଜାଣିବାରେ ଇଛୁକ ଅଛନ୍ତି କି?
ଆଜ୍ଞା ମୁଁ ଏସବୁ ଜିନିଷରେ ଟିକେ ଜାଣିବାର ଅଧିକ ଇଛୁକ ଥାଏ ଭୁତ ପ୍ରେତ ଚଣ୍ଡି ଚାମୁଡା ଡାହାଣୀ ବିଷୟରେ ମୋର ଟିକେ ଜାଣିବାକୁ ଅଧିକ ଇଛୁକ ଥାଏ।
ଆପଣ ଯଦି ଦେଖିବାକୁ ଚାହୁଁଛନ୍ତି ରାତି ବାରଟାରେ ଏକ ଅ ଚ ଚକୁଳି ପିଠା ଧରିକି ଆପଣ ମଶାଣି ପାଖକୁ ପଳାନ୍ତୁ ସେଠାରେ ଆପଣ ଟିକେ ନିଜର ଇ ନିଜର ବିଟେକେ ସୁଗନ୍ଧ ପୂର୍ଣ୍ଣ ଜିନିଷ ଲଗେଇ ଦେଇଥିବେ, ଆପଣଙ୍କ ଦେହରେ ତ ଆପଣଙ୍କୁ ନିଶ୍ଚୟ ସିଏ ଦେଖାଦେବେ। ଆପଣ ଯଦି ପରୀକ୍ଷା କରିବାକୁ ଚାହୁଁଛନ୍ତି। ରାତି ବାରଟା ପରେ ଆପଣ ଏକ ଚକୁଳି ପିଠାକୁ ନେଇଁକି ପଦା ଦେହରେ କିଛି ସୁଗନ୍ଧମୟ ଜିନିଷ ଲଗେଇ ଦେଇକି, ଆପଣ ଟିକେ ସ୍ମଶାନ ଆଡିକି ଯାଆନ୍ତୁ। ଆପଣ ନିଶ୍ଚୟ ଦେଖିପାରିବେ।
ଆଜ୍ଞା! ତାହେଲେ ମୁଁ ଏଥର ନନା କୁ ସେୟା କରିବି ଆଉ, ନନା ଦେହରେ ଅତର ଘଷିକି ତା ବାପାଠୁ ନେଇକି ଅତର ଘସିକି ତାକୁ ଚକୁଳି ପିଠା ଧରିକି ବର ଗଡ ମଶଣି ରେ ଫୋପାଡିବି ଆଉ
ନାହିଁ ବଡ଼ ବଡ଼ ମିଶନ ଯୋଉ କରୁଛନ୍ତି, ଏଇଟା ଯେହେତୁ ସହରମୟ ହେଇଯାଉଛି। ଆପଣ ଟିକେ ବାଙ୍କ ନଈ ଆଡେ ଯାଉନାହାନ୍ତି। ସେଠି ହେଲେ ବହୁତ ଭଲ ହୁଅନ୍ତା, ନଈ ପାଖ
ନା -ନା ଯୋଉଠି ଆମେ ଯା ଆପଣଙ୍କୁ ଯୋଉଠି କହୁଥିଲି ବସିବାକୁ। ଯାଇଥାନ୍ତା ନଇଠିକି, ତ ସେଇଠି ନେଇକି ଗଲେ ହୁଅନ୍ତା।
ସେଠି ତ ବହୁତ ଭଲ ହୁଅନ୍ତା। କାରଣ ସେଠିକି ବହୁତ ଯେହେତୁ ଝାଉ ବଣ ଅତ୍ୟଧିକ ଅଛି। ତ ସେଠାରେ ବହୁତ ଭଲ ହୁଅନ୍ତା।
ହୁଁ, ତ ଆପଣ ଏଇଥିରେ କଣ କହୁଛନ୍ତି। ତାକୁ ନେଇକି ଯିବା ଥରେ
ନେଇକି ଯିବାଟ କିଛି କଥା ନାହିଁ, ଆମେ -ଆମେ ଦି ଜଣ ଯଦି ବି ଯାଇଥିବା। ଯଦି ବି ଆମ ଦେହରେ, ଯଦି ଆମେ ସାହସମ ଥିବା ଆମେ ଦି ଜଣ ତମେ ଆମେ ଡରିବା ନାହିଁ। ଯଦି ସିଏ ଡରିଗଲା ସେଠାରେ ସ ମରି ମଧ୍ୟ ଯିବାର ଭୟ ଅଛି। ତ ସେଥିପାଇଁ ସେ କାମ କରିବା ଟା ମୋତେ କାହିଁ ସୁରକ୍ଷାପୂର୍ଣ୍ଣ ବୋଲି ଲାଗୁନାହିଁ।
ଆଜ୍ଞା! ତାହେଲେ ଏବେ ତ ସମୟ ହୋଇନାହିଁ ଆମର କଥା ହବାର। ତ ଆଉ ଅଛି ପଚାଶ ସେକେଣ୍ଡ, ତ ଆପଣ କଣ କହୁଛନ୍ତି?
ସେପରି ଆମର ସେପରି କିଛି କହିବେ ନାହିଁ। ଆଗାମୀ କଲରେ କିନ୍ତୁ ସେ ଉଁ ଆପଣ ଯୋଉ କହୁଛନ୍ତି ଯେ, ସେ ସବୁ କିଛି ତ କଥା ନାହିଁ। ମାମାକୁ କୁ ନେଇକି ଗଲେ ଭଲ ହୁଅନ୍ତା ଯେ, ସେ ଟିକେ ଡରିଯାଆନ୍ତା ଟିକେ ମଜା -ମଜା ଲାଗନ୍ତା। କିନ୍ତୁ ଆମେ ଏକା ଯିବାଟା ବି ଠିକ ନୁହଁ, କାରଣ ଆମେ ଯଦି ଦଶ ପନ୍ଦର ଛୁଆ ଯାଇଥିବା। ତାହେଲେ ଆମକୁ ହଁ ନିର୍ଭର ଭଳିଆ ଲାଗିବ। କିନ୍ତୁ ଆମେ ଯଦି ଦୁଇ ତିନି ଜଣ ଯାଇଥିବା ତାହେଲେ ଆମକୁ ଡର ମଧ୍ୟ ଲାଗିପାରେ, ଆଉ ସେ ଆମର କିଛି କ୍ଷତି ମଧ୍ୟ କରିପାରେ।
ଓ ଭୂତ କ୍ଷତି ବି କରିପାରନ୍ତି। ଭୂତ କ୍ଷତି ବି ମଧ୍ୟ କରିପାରନ୍ତି। କିପରି କ୍ଷତି କରନ୍ତି।
ସେସବୁ ବିଷୟରେ ମୁଁ ଆପଣଙ୍କୁ ଆଗାମୀ କଲରେ ଜଣେଇବି। ବର୍ତ୍ତମାନ ଆପଣ ଫୋନ ରଖନ୍ତୁ ମୋର ଗୋଟେ କାମ ଆସିଲାଣି। ସେଥିପାଇଁ କ୍ଷମାପ୍ରାର୍ଥନା ଚାହୁଁଛି। ଆପଣ ବର୍ତ୍ତମାନ ଟିକେ ଫୋନଟା କାଟି ଦିଅନ୍ତୁ।
ଆଜ୍ଞା!